ହୁଁ ହ୍ୟାଲୋ।
ହୁଁ।
ହୁଁ ତାପରେ ସେଠୁ କଣ ହେଲା ହେଇଗଲା ସବୁ। ମୁଁ ସେୟା ବାଟରେ ଆସି ଭାବୁଥିଲି ମା ଜାଣିନଥାନ୍ତି ମୁଁଆଜି। ତ ପ୍ରବଳ ହଇରାଣ ହେଇଥାନ୍ତିି।
ଅଁ।
ହଁ ତୁମେ ଭୁଏଲ ମିଟରଟା କାମ ଦୋଉନି କି।
ମୋର ନୁହଁ ସେଟା ମୋ ଯୋଉ ଦିଅରର ଗୋଟେ।
ଆଚ୍ଛା ଆଚ୍ଛା।
ମୁଁ ତ ଟ୍ରେନରେ ଯାଇଥିଲି ନା ତାନା। ପିଡମ ମିଟର କାମ କରୁଛି ନା ଫିଓର ମିଟର କାମ କରୁଛି।
ଆଚ୍ଛା।
ଡାଡ଼ିବି ତେଲ ପକେଇବେ ସେ ଏମିତି ପଡ଼ିବ କଣ କରିବ। ସେଠୁ ପୁଣି ଆସିକି କହୁଛି। ଆଉ କଣ ତମେ ଡାଡି ତେଲ ପକେଇ ନଥିଲ କି ହୁଁ।
ଏଇଟା ହେଉଛି ତୁମେ ଏବେ ଯୋଉ ଗାଡ଼ିରେ ପଉନକି?
ହୁଁ।
କଣ ପକେଇବି।
ତୁମେ ଯୋଉ ଫୁଏର ପକଉଛ ନର୍ମାଲଟା ନ ପକାଇ ସ୍ପିଡ଼୍ଟା ପକା। ହଁ ନର୍ମାଲ୍ଟା ନ ପକାଇ ସ୍ପିଡ଼୍ଟା ପକାଇବ।
କାହିଁକି।
ତାର ସେଇ ଟ୍ୱେଣ୍ଟି ପ୍ରବଳ ପ୍ରୋବ୍ଲେମ୍ ଦେଉଛି। ବହୁତ ଜଲ୍ଦି ଗାଡ଼ି ମେଣ୍ଟେନାନ୍ସ ମାଗୁଛନ୍ତି। ଏଟା ପ୍ରୋବ୍ଲେମ ସେଟା ପ୍ରୋବ୍ଲେମ ଫୁଲ ଟାଙ୍କିରେ। ଆଯୋଉ। ଟ୍ୱଣ୍ଟି ମାନେ ଟ୍ୱେଣ୍ଟି ପରସେଣ୍ଟ ଇଥା ନହଲେ ହେଲା ଆଲକୋହଲ୍ ରହୁଛି ତା ଭିତରେ। ମାନେ ଶହେ ଗୋଟେ ଲିଟର ହେଉଛି ହଜାର ଏମ୍ଏଲ୍। ହଜାର ଏମ୍ଏଲ୍ ରେ ଦୁଇଶହ ଏମ୍ଏଲ୍ ହଉଛି ଆଲ୍ କୋହୋଲ। ତ ଗାଡ଼ି ଗୁଡ଼ା ସେମିତି ଡିଜାଇନ୍ ହେଇନଥି ନା ଏବେକାର ଗାଡ଼ି ଡିଜାଇନ୍ କିନ୍ତୁ ଡିଜାଇନ୍ ହେଲା ପରେ ବି ପ କଣ ଦେଖୁଛି ଉଁ ଗାଡିର ହେଡ କାମରେ।
ଓହୋ।
ହଜାର ଥର ହଜାର ଥର ମେଣ୍ଟେନ୍ସ ମାଗିବ କେତେ ମଣ୍ଟେନ୍ସ କରିବ ତମେ।
ମେଣ୍ଟେନନ୍ସ ତ ମାଗୁଛି।
ନା ମା ମାଗୁଛି ମାନେ ସେ ଡାଇରେକ୍ଟ ଇଞ୍ଜିନ୍ କାମ ମାଗିବ। କଣ କହିବ।
ଇଞ୍ଜିନ୍ କାମ ମାଗିଲେ ବହୁତ୍ ଖର୍ଚ୍ଚହବ ସେମିତି ତ ମୁଁ ମଝିରେ ଥରେ ଖର୍ଚ୍ଚ କରଥିଲି ବହୁତୁ ଏ ସବୁ ବ୍ରେକ ର ବ୍ରେକ୍ ସୁ ଏଗୁରା ସବୁ ଖରାପ ହେଇଯାଇଥିଲା। ଆମର ଏଇଠି ଗୋଟେ ଦଳା ପାଖରେ ରହିଛି ଗୋଟେ ଚିହ୍ନା ଲୋକ ସେ କରିଦିଅନ୍ତି। ଲୋକ ଯଦି ନଥାନ୍ତି ଚିହ୍ନା ମୁଁ ପ୍ରବଳ ହଇରାଣ ହେଇଥାନ୍ତି। ବାପା ଏଠିକାର ନା ସେଥିପାଇଁ ଜାଣିଛନ୍ତି ଟିକେ କରିଦଉଛନ୍ତି। ସବୁ ଜାଗା ମାନେ ଇରେ ନୁହଁ କୋଉ ଗୋଟେ ଗୋଟେ ଜାଗାରେ ତ ଥାନ୍ତି।
ଟିକଏ ରହିଲେଛ କିଏ ଗୋଟେ କଲିଙ୍ଗ ବେଲ୍ ଲାଇନ୍ ରେ ଥାଅ ମୁ କଲିଙ୍ଗଟା ବହୁତ୍ ଜୋର ମାରୁଛନ୍ତି।
ହୁଁ ହୁଁ।
ହୁଁ। ହାଲୋ। ହ୍ୟାଲୋ। ତାପରେ କୋଉ ପଟେ ଯାଇଛ। ହ୍ୟାଲୋ।
ହଁ।
କଣ ଖଡ଼ ଖଡ଼ କରୁଥିଲ?
କିଛି ନାଇଁ। ଓ ଯୋଉ କହୁଥିଲି ଆ ଟନି ଗୋଲ କରିଥିଲା। ଏମିତି କଲ୍ କରୁଛି ସେମିତି କଲ୍ କରିବନି। ଏବେ ମୋତେ ବିରକ୍ତ ଲାଗୁଛି ପିଲାଟା।
କଲ୍ କଲେ ପୁଣି ରିସିଭ୍ କେମିତି କଲ।
ରିସିଭ୍ କରୁନି କାଟିଦେଲି ନା ରିସିଭ୍ କରିପାରିବିନି ମୁଁ। ଡବଲ୍ କଲ୍ କିମିତି ରିସିଭ୍ କରିବି। କାଟିଦେଲେ ସେ ଜାଣିପାରିବ କି ମୁଁ କଲ ରେ ଅଛି।
ଆଚ୍ଛା।
ସେଥିପାଇଁ। ତ ବାହାରେ ଅଛନ୍ ନା ରୁମ ରେ।
ରୁମ୍ ତୁ ବାହାରୁ କେମିତି ଯିବି ଯେ ବାହାରୁ କୁ ଗଲେ ଏଇ ସାମସଙ୍ଗଟା ଥୋଡ଼ି ନା ୱାଇଫାଇ କରିହେବ।
ହୁଁ ହୁଁ।
ସାମସଙ୍ଗ ସିମ୍ ନାହିଁ ନା ମୁ ଏଥିରେ ସିମ୍ ପକାଏନି।
ହୁଁ ୱାଇଫାଇରେ କଥା ହୋଉ ଥା ଅ।
ହୁଁ।
ସେଥିପାଇଁ କଲ୍ ଗୁଡାକ ଭଲ ଶୁଭୁଛି ଟର୍ନି କୁ ଯୋଉ କଲ୍ କରିଥିଲି ଶୁଭୁଛି। ଆଉ ଯାହାକୁ କରୁଚି ତାଙ୍କ କଲ ଗୁଡାକୁ ହୋଉନି। ମେ ବି ଡେଟା ପାଇଁ ହଁ। ଟନିକୁ କଲ୍ କରିଥିଲି ତମ କଲ୍ ଭଲ ଶୁଭୁଛି। ଆଉ ସମସ୍ତଙ୍କୁ କିଛି ଶୁବୁଛି କିଛି ଶୁବୁନି। ଏମତି ଟାଇପ୍ର।
ମୁଁ ମୋର ବାହାରି ବାହାରି ଖୁସି ଆଜି ମୁଁ।
କିଏ?
ଏଁ ଯଉ ମାନେ ଏତେ ସମୟ ଗପିଲ। ଆହୁରି ଥାର୍ଟି ମିନିଟ୍ ବି ଅଛି।
ତମୁକୁ କଣ ଲାଗୁଚି ଯେ ମତେ ଲାଗୁଚି ତମେ ମୋ ଭଏସ ଶୁଣିଶୁଣି ଚିଡି ଗଲଣି ନା କଣ।
ଚିଡିନି ଆରେ ମୁଁ ଭାବି ପାରୁନି। କେମିତି ଟେନ୍ ମିନିଟ୍ଶଟା ଏତେ ସାଙ୍ଗସାଙ୍ଗ ପଳେ ମାନେ ଟେନ। ମିନିଟ୍ଶଟା ଏତେ ସାଙ୍ଗେ ସାଙ୍ଗେ ପଳେଇ ଯାଉଛି। ତ ମତେ କହୁଛୁ ବୋଲି ନହଲେ ମୁଁ ତ ଜାଣି ପାରନ୍ତିନି ମାନେ ଜାଣିପାରୁନି।
ଆଚ୍ଛା।
କେମତି ହେଇଯାଉଛି।
ଆଉ ବେଶୀ ନୁହୁଁ ଆଉ ଥାର୍ଟି ଫାଇଭ୍ ମିନିଟ୍ଶ ତ।
ତାପରେ ପ୍ରଶାନ୍ତ ସାର୍ ପାଖୁ ଯିବ?
ନା ନା ପ୍ରଶାନ୍ତ ପାଖୁ ଯିବିନି ସେ କଣ ଏଇନା ଥିବ କି। ମୁଁ ଟିକି ଧବଳଗିରୀଆଡେ ଟିକେ ଯିବି ବୁଲି ବୁଲାକି ଟିକେ ପଳେଇ ଆସିବି।
ହୁଁ ହୁଁ। ମୁଁ ସବ ଏ ମାନେ ପୁଅ କେତେଥର ମାର୍କେଟ ଯାଏ?
ତାଙ୍କ ପୁଅ ମୋ ପୁଅ।
ହଁ।
ସେମିତି କିଛି ନୁହଁ ମାନେ ମୋ ସାଙ୍ଗରେ ଯଦି ମାନେ ଲିମା ହେରିକା। ଏତ୍ ଏବେ ତ ଯେହେତୁ ଗାଡ଼ି ନଥିଲା। ମୋ ସ୍କୁଟିଟା ଡ୍ୟାମେଜ୍ ଯେତେବେଳେ ଥିଲା ତିନି ମାସ ଖଣ୍ଡେ ଯାଇନୁ। ମୁଁ ତାକୁ ବାସ୍ କାଖେଇକି ନେଇଯାଏ ଆମ ଘରପାଖ ଯୋଉ ଦୋକାନ ଫୋକାନ ଗୁଡ଼ା। ଗାଡ଼ି ଆସିଲା ପରେ ଯାଇଛି ତିନ ଚାରଥର ଯାଇଛି। ସେ ମାର୍କେଟ ର ଯିବନା ସେ ଯୋଉ ଠିକ୍ ବିଗ୍ ବଜାରଟା ଯେମିତି ହବ। ସେ ଖାଲି ମୋ ମୋ ସାର୍ଟକୁ ଟାଣିବା ହେଲା ତା ହାତରେ ଏନ୍ତି କରିବ ହୁଁ। ହୁଁ କାହିଁକିନା ସେଠି ହଁ। ସେଇଠି ବେଟ୍ରୀ ଗାଡ଼ିଗୁଡ଼ା ଅଛି ହେଲା ସେ ସେଇଥିରେ ବସିବ। ହଁ ହଁ ତ ସେଥିରେ ବସିବ ହେଲା। ସେତବଳେ ସେଇ ଥରେ ବସିଗଲା ପରେ ଆଉ କିଛି ପ୍ରୋବ୍ଲେମ୍ ନାହିଁ ସେ ପୁରା ମାନେ ହାପି। କିନ୍ତୁ ଯେପର୍ଯ୍ୟନ୍ତ ସେଠି ଟାଲ ଆଉ ଯଦି ମୁଁ ସେଟାକୁ ପାରେଇ ଯିବି ସେଟା ଟାଣି ଟାଣି ମୋ ସାର୍ଟ। କୁ ତା ଆଙ୍ଗୁ ଗୋଟେ ଆଙ୍ଗୁଠିକୁ ସିଧା କରିକି ମୋ ପିଠିକୁ ଖେଞ୍ଚି ଖେଞ୍ଚି ମୋତେ ହଁ
ସେଇଆ ସେଟାକୁ ଦେଖିକି ଏତେ ଖୁସି ସେମାନେ। ଗୋଟେ ଭଲ ଲାଗେନିକି ଆମେ ସିନା ବସି ପାରୁନୁ କିନ୍ତୁ ଦେଖିଲେ ଗୋଟେ ବଢିଆ ଲାଗେନି।
କାଉଣ୍ଟ ଦେ। ସମସ୍ତିଙ୍କଠୁ ନବ ଶହେଟଙ୍କା ମୋ ମୋ ପାଖୁରୁ ସତୁରି ଟଙ୍କା ଅଶୀ ଟଙ୍କା।
ଚିହ୍ନା ନା କଣ?
ଅଚିହ୍ନା ନୁହଁ ସେ ମୋ ପୁଅ ଚିହ୍ନିଗଲାଣିି ସେ ବୋଧେ ବର୍ଷ ବି ହଁ ସେ ସବୁ ମତେ ରେଗୁଲାର କଷ୍ଟମର୍ ତାର ଆଉ
ନାଇଁ ଆକ୍ଚୁଆଲି ଆମେ ଯେତେବେଳେ ୱାଣ୍ଡରେଲା ଯାଇଥିଲୁ ସେଠି ଗୋଟେ ନଥାଏ ତ ଗାଡି କୁ ମାନେ ଷ୍ଟି ମାନେ ଏଇଠିକା ୱାଣ୍ଡ୍ରେଲା କହୁନି।
ଭୁବନେଶ୍ୱର କଥା କହୁଛ ନା ଗା
ନା ମଁ ବାଙ୍ଗାଲୋର ୱାଣ୍ଡ୍ରେଲା କଥା କହୁଛି।
ଓୁଁ ହୋଁ
ସବୁଠୁ ବଡ ୱାଣ୍ଡ୍ରେଲା ହେଲା ବାଙ୍ଗଲୋର ରେ ଅଛି ହାଇଦ୍ରାବାଦ ରେ ଚେନ୍ନାଇ ରେ ବି ଅଛି ଓନା କୋଚି ରେ ବି ଅଛି କେରଲାରେ। ଯାଇଥିଲୁ କିନ୍ତୁ ବାଙ୍ଗାଲୋର ୱାଣ୍ଡ୍ରେଲା ସବୁଠୁ ଭଲ। ତ ଏତେ ବଢିଆ ଲାଗୁଥିଲା ସେଇଠି କିନ୍ତୁ ସବୁଥିରେ ତ ମୁଁ କରିପାରେନି। ଏ ଇଏ ମତେ ସବୁଠୁ ବଢିଆ ଲାଗିଥିଲା ସେଦିନ। ସେ ଭାବି ଆଉ ସେ ତାଙ୍କ ହଜବେଣ୍ଡ ଆର ମୋର ଦିଇ ଜଣ ଯେତି ତୃପ୍
ହୁଁ ହୁଁ
କେବେ ମାନେ ଉ ଜାନ୍କ ମୁଁ ଯାଇଥିଲି ଫେବରେ ମଧ୍ୟ ଆମେ ଯାଇଥିଲ ହଁ ପଦେ ତ ଥିଲା ଆଉ ଯାଇକି
ମୁତି
ସେଠି ଗୋଟେ ବଡ ବକେଟ ଅଛି ବହୁତ ବଡ। ସେ ପୁରା ପାଣି ଫିଲ ହେଇଯିବ ତମେ ଥିବ। ସେ ସଡ଼େନଲି ଏମିତି ଟର୍ଣ୍ଣ କରିବ। ବ୍ରିଧ ହିଁ କରିପାରିବାନି।
ବଢ଼ିଆଲାଗେ ସେ ୱାଣ୍ଡ୍ରେଲାାରେ।
ଆଉ ଏ ଯୋଉ ମୋ ଅଫିସ୍ ମାନଙ୍କରେ ଏ ଯୋଉ ମେଳା ହୁଏନି କି? ହଁ ଯ ହଁ ଯାହା ମିଳିମେଳା ହଉ। ଯଦି ମୋ ପୁଅକୁ ମୋ ବାପା ଆଉ ମାନେ- କିଏ ଗୋଟେ କହିଛି ଯଦି କି ମେଳା ପଡ଼ିଛି ସେ ମୁଁ ମୋ ସ୍କୁଲରୁୁ ଆସିଲା ବଳକୁ ସେ ପ୍ୟାଣ୍ଟ ସାର୍ଟ ପିନ୍ଧିକିଥି
କିଛି ନାହିଁ କିଛି କୁଆଡ଼େ ଯିବାର ନାହିଁ ତୁ ସେଇ ମେଳାକୁ ଚାଲ ମୋତେ ସେଇଠିକି ସେ ଯେଉଁ ଗୋନ କଲେଜ ହଁ ସେ ଗୋନ କଲେଜ ଲା ଗୁଡ଼ାକ ବସି
ଏ ସବୁ ଛୁଆ ସେମିତିକ ଭଲ ଲାଗେ ନହେଲେ ଆଉ ବଡ ହେଲେ ବି କୋଉ ବସିପାର ପିଇବେ କି ସେମାନେ?
ଆରେ ଏ ଏଇ ଏଜ୍ ରେ ଯଦି ଏଞ୍ଜୟ ନ କରିବା କେବେ କରିବା?
ହୁଁ ଏଇ ଏଜ ରେ ହିଁ ସେମାନେ ସେଇଟା ବସି ପାରିବେ ନହେଲେ ତ କରିପାରିବେନି। ଏଇଠି ମତେ ଟିକେ କାଳୀ ପୂଜା ଟା ଭଲ ଲାଗେ ଆ ଏଇଠି ମୁଁ ଆସିଲା ଭିତରେ ସରୋବର ଏଟା ଯେତେ ଭଲ ଲାଗେନି।
ମେନ୍ ହେଲା ସେଇଟା ନାଇଁ ଏ ପ୍ରୋବ୍ଲେମ ହେଲା କଣ ଯେହେତୁ ସେଇଟା ସମସ୍ତଙ୍କର ହବ ତମେ ଏ ତେ ବହୁତ ଗୋଟେ ଅ ଗୋଟେ ବଡ ଜିନିଷ ଦେଖିବା ତମକୁ ଛୋଟ ଜିନିଷର ପ୍ରୋବ୍ଲେମ ଏକ୍ଜାଟ୍ଲି ସେଇ ଜିନିଷ ମୋର ହିଁ ପ୍ରୋବ୍ଲେମ୍ ହେଉଛି।
ହଁ ଚଉଠି ହୁଁ ଠିକ ଠିକ